ଶୁଭ ସଖାଳ।
କେମିତି ଅଛନ୍ତି ଆପଣ? ହଁ ମୁଁ ଭଲ ଅଛି। ହଁ ମୁଁ ବି ବହୁତ ଭଲ ଅଛି।
ହୁଁ ହୁଁ।
ଆଉ କଣ କରୁଥିଲେ?
ହୁଁ କିଛି ବସିଚି।
ଓହୋ ମୁଁ ଟିକେ ଆସିଥିଲି ଏକା ନାଇ ମୁଁ ଟିକେ ଆସିଥିଲି ଟିକେ ଖେଳ ପଡ଼ିଆ କୁ ମାନେ ମୁଁ ଖେଳ ଯାଏ ସକାଳେ ତା ପାଠାଗାର ପାଖରେ ଗୋଟେ ଖେଳ ଖେଳ ପଡ଼ିଆ ଅଛି ଠିକ୍ ଅଛି ତ ସେ ଖେଳ ସେଠି ମୁଁ ଟିକେ ଚାଲାଚୁଲି କରେ ଆଉ କାରଣ ଚାଲାଚୁଲି କଲେ ଟିକେ ମାନେ ଦେହ ଟିକେ ମାନେ ଭଲ ଲାଗେ ଆଉ ବୁଝିପାରୁଛନ୍ତି ସେଇଆ ସେଇଆ। ଆପଣ ଚାଲାଚାଲି କରନ୍ତି?
ନା ଚାଲାଚାଲି ମୁଁ ତ କରେନି।
ଖାଲି ଖାଲି ଦୌଡନ୍ତି। ସୁଭା ହଉଛି ମୋ କଥା?
ଆଗୁ
ହଁ ଶୁଭା ହଉଛି ଭଲସେ କୁହନ୍ତୁ?
ମାନେ ପାଠାଗାର ଯାଇକି ନା ନା ମୁଁ କରେନି।
ହ୍ୟାଲୋ ହଁ ଶୁଭା ଯାଉଛି ଆପଣଙ୍କ ବୋଧେ ଟିକେ ନେଟୱାର୍କ ଦୁବିଧା ହେଉଛି ଆପଣ ଯଦି ଭଲ ଜାଗକୁ ଗଲେ ଭଲ ହୁଅନ୍ତା।
ହଉ ହଉ ଠିକ ଅଛି।
ହଁ ନାଇଁ କଥା ହେଇଯାଆନ୍ତୁ କିଛି ବଡ଼ କଥା ନାହିଁ। ବୁଝି ପାରିଲେ ମୁଁ କଣ କହୁଚି।
ଏବେ ସୁବ
ହଁ ମୋ ପୁରା ଭଲ ଭ ସବୁ ଶୁଭା ହେଉଛି ମୋତେ ତ ମୁଁ କହିଲି ଆପଣଙ୍କୁ ତ ଆପଣ ଚାଳାଚାଲି କରୁଛନ୍ତି କି ନାହିଁ
ନା ଚାଲା ଚାଲି ମୁଁ କରୁନି
ଓହଁ ଖାଲି ଦୌଡ଼ୁଛନ୍ତି ନା କଣ ଉ ଖାଲି ଖାଲି ଧାଁଉଛନ୍ତି ଆପଣ
ତ ଉଠିଲା ବେଳକୁ ଲେଟ ହେଇଯାଉଛି।
ହଁ ଶଭ ଶୁବାଜୁ କୁହନ୍ତୁ
ବୋଲିଇ ଏବେ ଆଉ ମୁଁ ଯାଉନି ଆଗରୁ ଯାଉଥିଲି
ତାପରେ ଅ ଆଗରୁମାନେ ଆପଣ ଅ ହଁ କିନ୍ତୁ ଆପଣ ଆଚୁ ମାନେ ଆପଣଙ୍କ ଦେହର ଯତ୍ନ ନେବା ଦରକାର ହଁ କି ନାହିଁ
ସେଇଟା ବି ତ ଠିକ୍ କହୁଛନ୍ତି ଆପ
କାରଣ କଣ ସୁସ୍ଥ ଶରୀର ହିଁ ଆମର ହେଉଛି ଦେଖନ୍ତୁ ସମୟ ତ ସମ କାହା ପାଖରେ ନଥାଏ କିନ୍ତୁ ନିଜେ ଟିକେ ସମୟ କାଢିକି ନିଜ ଦେହ ପାଇଁ ଜାଗ୍ରତ ହବା ଦରକାର କାହିଁକି ନା ଏବେ ଏମିତି ସମୟ ଭଳିଆ ଆସ ଥିବ ଆପଣଙ୍କ ଜୀବନ ମେଡ଼ିକାଲ ହିଁ ପଳାଇବ ବୁଝିପାରୁଛନ୍ତି କଣ କହୁଛି ମୁଁ
ହୁଁ ହୁଁ ବୁଝିପାରୁଛୁ
କାରଣ ଆଜିକାଲି ତ ଯେଉଁ ଖାନା ପିନା ତ ଆମେ ଠିକ ସେ ଖାଉନୁ କି ଠିକ୍ସେ କରୁନୁ
ତ ଯଦି କିଛି ସମୟ ଆମେ ନିଜ ଦେହକୁ ଦେବା ମାନେ ଯେମିତିକି ଉ ଖାଇବା ପିଇବା ହେଉ କି ଆମର ଦୈନିକ ବ୍ୟାୟାମ ହେଉ ତ ସେ ଯାକ ହେଲେ ବୋଧେ ମୋତେ ଲାଗେ ଆମ ଶରୀର ସୁସ୍ଥ ରହିବ ଆଉ ଯଦି ଶରୀର ସୁସ୍ଥ ରହିବ ତାହେଲେ ଆମେ ପାଠ ପଢ଼ିପାରିବା କାର୍ଯ୍ୟ କରିପାରିବା ଦୈନନ୍ଦିନ ଜୀବନରେ ଆମେ କାମ କରିପାରିବା ବୁଝିଲେ ସେଥିପାଇଁ ଆମେ ନିଜ ଦେହକୁ ଯତ୍ନବା ତନ୍ତାଆବଶ୍ୟକ ଆଉ
ହଁ ଏଇ କଥା ଆମ ମାନେ ଏଇ କଥା ସେ ଆ ଆମ ମାନେ ଏଇ ଯୋଉ ଯୋଗ ବ୍ୟାଆମ କଥା ଯୋ କହିଲେ ଏଇ କଥା ସେ ଆମର ଭାରତର ଯୋଉ ପ୍ରଧାନମନ୍ତ୍ରୀ ବି ଗୋଟେ ଥର କହିଥିଲେ ଦୁଇ ହଜାର ଚଉଦ ମସିହାରେ ଯୋଉ ଆ କଣ ତ ଥିଲା ଉ
ଜୋଗଡ଼େ
କଣ ଗୋଟେ ନଥିଲା କି ସେଦିନ ଯା ତି ସଂଘସଧାରଣ ଭାବେ ନା କଣଟ ଏମିତି ଗୋଟେ ଥିଲା ସେ ଇଏରେ ତାଙ୍କେ ଯୋଉ ପ୍ରସ୍ତାବ ଦେଇଥିଲେ ଏଇ କଥାଟା ନେଇକି
ହଁ ହଁ ତାଙ୍କେ ତ ଯୋଗକୁନି ହଁ ତାଙ୍କର ଯୋଗକୁ ନେଇକିନା ପୁରା ଭଲ କରନ୍ତି କି କୁହନ୍ତି ଯେ ନାଇ ଯୋଗ କର ସମସ୍ତେ
ଠିକ ଅଛି ତ
ହୁଁ
ସେଇଟା ହଁ ମାନେ ଟିକେ ଯୋଗ କରିବ ଟିକେ ଧ୍ୟାନ କରିବ ଠିକ୍ ଅଛି ବ୍ୟାୟାମ ଗରିବ ତ ସବୁ ଜିନିଷ କଲେ ମାନେ ଆପଣଙ୍କ ମାନେ ମସ୍ତିଷ୍କ ସ୍ଥିର ହେବ
ହୁଁ ଯୋଗ କରିବା ଦ୍ଵାରା ମୋ ଶାରୀରିକ ଓ ମାନସିକ ସି ତି ଆଉ ଭଲ ରୁହେ ତା ସହିତ ମଣିଷ ବି ସୁସ୍ଥ ହୁଅ ନିରୋଗ ରହେ ନା ସେଥିପାଇଁ ତ ନିହାତି ଜରୁରୀ ଯୋଗ କରିବା ବି କିନ୍ତୁ ସମୟ ବହୁତ ତଭାବ ହେଉଛି ସେଇ ଏଥି ଯୋଗୁଁ ମୁଁ କରିପାରୁନି
ଓ ହଁ ମୁ ବୁଝିପାରିଲି କିନ୍ତୁ ମୁଁ ସେଇୟା ତ କହିଲି ନା ସମୟ କାଢ଼ିକି ଟିକେ କରିଦେଲେ ଭଲ ହୁଅନ୍ତା ତ ଆପଣ ତାହେଲେ ଯୋଗ ଫୋଗ କରୁନାହାନ୍ତି ନାହିଁ ଧ୍ୟାନ ଫାନ କିଛି କରୁଛନ୍ତି?
ହଁ ଏଇଟା ସନ୍ଧ୍ୟା ବେଳେ ମୁଁ କରେ ସକାଳ ଟାଇମରେ ହଁ ସକାଳ ସମୟରେ ହୁଏନି ସବୁବେଳେ ନାଇଁ କେବେ ସମୟ ହବ ସେଦିନ କରେ ଯେବେ ସମୟ ହୁଏନି
ମାନେ ନିଜେ ନିଜେ କରନ୍ତି ନା ଯାଆନ୍ତି କୁଆଡ଼େ କରିବା ପାଇଁ?
ନା ଯାଆନ୍ତି ଯାଆନ୍ତି ନାହିଁ ମୁଁ ଯାଏ।
ହଁ ସେୟା ସେୟା ମାନେ ଆପଣ ଯାଆନ୍ତି ଆଉ ଗୋଟେ ଜାଗାରେ କରନ୍ତି ସେୟା ନା। ମାନେ ଗୋଟେ ଯେମିତି ଗୋଟେ ଶିକ୍ଷାକାର ଶିକ୍ଷାକାର ଭଳିଆ।
ନାଇଁ ସେମିତି ନାଇଁ ଅଲରେଡି ଏଠି ଅଛନ୍ତି ବହୁତ ପିଲା ଅଛନ୍ତି ସମ ସମସ୍ତେ ତ ସାଙ୍ଗ ହେଇକି
ଓହ ମ ତା ଆପଣଙ୍କ ଶିଖାନ୍ତି ନା ଏମିତି ନିଜେ ନିଜେ କରନ୍ତି।
ହଁ ଅଛନ୍ତି ଜଣେ ଗାଏ ଯୋଉ କଣ ତ ମାନେ ଗାଇଡ କରିବା ପାଇଁ ଜଣେ ଅଛନ୍ତି।
ହଁ ହଁ ଆପଣଙ୍କ ରାସ୍ତା ଦେଖେଇବା ପାଇଁ ଜଣେ ଅଛନ୍ତି ସେୟା ନା। ବୁଝିପାରିଲି ବୁଝିପାରିଲି ତ ଆପଣ ଯାଆନ୍ତି ତୁମୋର ସାଙ୍ଗସାଥି ମିଶିକି ତ ତାଙ୍କେ ଗଲା ପରେ ତାଙ୍କେ ସବୁ ଶିଖାନ୍ତି ଆପଣ ସବୁ କରନ୍ତି।
ହୁଁ।
ସେ କଣ କଣ କରନ୍ତି ମୁଁ ଜାଣିବା ପାଇଁ ଚାହେଁ କାରଣ ମୁଁ ତ କେବେ ଧ୍ୟାନ କରିନି ମାନେ ଯଦି ମୁଁ କରିଛି ଘରେ ବସିକି ଟିକେ ଖାଲି ସେ ଯୋଉ ଆସନରେ ବସିକି ଓମ୍
ହଁ।
କହିଦିଏ କିନ୍ତୁ ମୁଁ ଜାଣିନି ମାନେ କେବେ ଯାଇନି କୁଆଡ଼େ ତ ମୁଁ ଜାଣିବା ପାଇଁ ଚାହୁଁଛି। କେମିତି କଣ ଆପଣ କରନ୍ତି? ଆଜ୍ଞା ଆଜ୍ଞା।
ଦିନକୁ ବେଶୀ ନହେଲେ ପନ୍ଦର ମିନିଟ ଦଶ ମିନିଟ ପନ୍ଦର ମିନିଟ୍ ମା କରିବା ନିହାତି ଦର ସରକାର ଗୋଟେ ଯୋଗ କରୁଛନ୍ତି ଯଦି।
ଯୋଗମାନେ ସେ ଯୋଉ କେମିତି କଣ କରନ୍ତି ଟିକେ ମୁଁ ଜାଣିବା ପାଇଁ ଚାହୁଁଥିଲି? ଏବେ ତ ଆମ ଶୁଣନ୍ତୁ ଆଉ ମୋ ପାଖରେ ତ ନାହାନ୍ତି ରାସ୍ତା ଦେଖାଇବା ରାସ୍ତା ଦେଖେଇବା ପାଇଁ କିଏ ତ ଆମେ ନିଜେ ନିଜେ କରିବାକୁ ପଡ଼ିବ ଯଦି ଆପଣ ମୋତେ କହିଥାନ୍ତେ ତା ହେଲେ ସେ ରାସ୍ତାରେ ମୁଁ ଯାଆନ୍ତି। ମାନ ନିଜେ ନିଜେ ମୁଁ କରନ୍ତି ତ ଆପଣ ଟିକେ ମୋତେ ଶିଖେଇ ପାରିବେ କେମିତି କଣ କରନ୍ତି ଯୋଗ?
ହଁ ହଁ ନିହାତି ଶିଖେଇବି।
କୁହନ୍ତୁ କୁହନ୍ତୁ। କୁହନ୍ତୁ? ସୁବା ଯାଉଚି ମୋ କଥା ଆପଣଙ୍କୁ? ହଁ କୁହନ୍ତୁ ଶୁଭା ଯାଉଛି
ମାନେ ଆମ ଏଇ ଯୋଉ ଯୋଗ କରିବା ଟାଇମରେ ଆକଚୁଆଲି ସର୍ ଏ କଣ ପାଇଁ କଣ ଦେଖନ୍ତୁ ଆମେ ମାନେ ବାହାରେ ବୁଲାବୁଲି କରୁଛୁ ନା। ତ ଆମ ମାଇ ଉ ସ ସରି କଣ କହିବି ତାକୁ।
ହଁ, ବାହାରେ ବୁଲାବୁଲି କରୁଛି ଆମର ଯୋଉ ମ
ମନକୁ ସ୍ଥିର କରିବା ପାଇଁ ମନ ହଁ ମନକୁ ସ୍ଥିର ରଖିବା ପାଇଁ। ହଁ, ସେଇଥିପାଇଁ ଆକଚୁଆଲି କରିବା ଦରକାର।
ମାନେ ଆପଣ କହୁଛନ୍ତି ଆମ ଜୀବନର ଆ ଆମ କା ନା ମୁଁ କହୁଛି ଆପଣ କହୁଛନ୍ତି ଆମ ଜୀବନରେ ବହୁତ ପ୍ରକାର ମାନେ ଦୁବିଧା ଅଛି ବା ସମସ୍ୟା ଅଛି ତ ସେତ୍ ଏଥିରୁ ଆ ମାନେ ଆମ ମନ ବିଚଳିତ ହେଇଯାଏ। ତ ସେ ମନକୁ ସ୍ଥିର କରିବା ପାଇଁ ଆ ହଁ ହଁ ସ୍ଥିର କରିବା ପାଇଁ ଆମକୁ ଯୋଗ କି ଧ୍ୟାନ କରିବା ଉଚିତ୍ ତ ହଁ ବୁଝିପାରିଲେ ତ ଏବେ କୁହନ୍ତୁ କେମିତି କଣ କରନ୍ତି?
ଆମର ଗୋଟେ ସେ ଇଏରେ ଗୋଟେ ଯୋଉ ବକ୍ସ ରେ ଗୋଟେ ମ୍ୟୁଜିକ ଲଗା ହୁଏ ତ ମେଡିଟ୍ ଟେସନ୍ ଯୋଗ ଟାଇପ ର କିଛି ଭିଡିଓ ଆସେ ତ ସେଇଠି ମାନେ ସମସ୍ତ୍ ହଁ ସେଇଟାକୁ ଫଲୋ କରିକି ଆମେ କରିଥାଉ ସବୁ ମାନେ ସ୍ ସାଇଲେଣ୍ଟଲି ସମେ ସୁ ଶାନ୍ତ ଜାଗାରେ ସମସ୍ତେ ବସିବେ ମାନେ ସମସ୍ତେ ବସିବୁ। ତା ସହିତ ଅସ୍ ସେଠୁ ଷ୍ଟାର୍ଟ କରିକି ମାନେ ଆମ ଆମ ଲାଇନ୍ କଣ କହିବେ ମାନେ ଜୀବନରେ ଆମ ଜୀବନରେ ଆମେ ଆଗକୁ କଣ ପାଇବାକୁ ଚାହୁଁଛୁ?
ହଁଅ।
ସେଇ ଜିନିଷଟା ମ ଯେତେବେଳେ ଧ୍ୟାନ କରିବା ଟାଇମରେ ସେଇ ମ ମାନେ ସେ ଏପଟେ ସେପଟେ ମନ
ହଁ, ନ ଦେଇ
ହଁ, ମଷ ନଦେଇକି
ହଁ।
ସେଇ ଜିନିଷ ଟା ଭାବିଲେ ଆମେ ଆମେ ଯୋଉଟା ଭାବୁଥାଉ ମାନେ ଆମ ଜୀବନରେ ସେଇଟା ଆଗକୁ ହଉ ବୋଲି।
ହଁ-ହଁ।
ସତରେ ଯଉଟା ଆମ ଜୀବନ ପାଇଁ ଦରକାର, ଭବିଷ୍ୟତ ପାଇଁ ଦରକାର। ସେଇଟା ଆମ ମନକୁ ଆଣିକି ସ୍ଥିର ଭାବରେ ଭାବିଲେ ଆମ ସହିତ ସେଇଟା ହୁଏ। ମାନେ ଆମେ ଯଉଟା ଭାବୁଚୁ ସେଇଟା ହି ଆମ ସହିତ ଘଟୁ ନା ପ୍ରାୟ ଟାଇମ ସେମିତି ହୁଏ ଆପଣ
ବୁଝିପାରୁଛି ବୁଝଛି ମାନେ ଯେଉଁ ଜିନିଷ ଯଦି ଆପଣ ଚାହିଁବାକୁ ଚାହିଁବାକୁ ମାନେ ଚାହାନ୍ତି ସେଇ ଜିନିଷ ଆମକୁ ବାରମ୍ବାରମ୍ ମାନେ ଆମ ମନରେ ଭାବିବାକୁ ପଡିବ। ହଁ ଭାବିବାକୁ ପଡିବ ତ ହଁ ଘଟି ଥାଏ ହଁ ବୁଝ ପାରିଲି-ବୁଝିପାରିଲି ତ ଆପଣ କହିଲେ ଆପଣ କହିଲେ ଆପଣ କେ ଶିଖାନ୍ତି ଏବେ କହିଲେ ଆପଣ ନାହିଁ ଆପଣ ଭିଡ଼ିଓ ଦେଖନ୍ତି ତ ମାନେ କଣ ସେଟା ମୁଁ ଟିକେ ଜାଣେ ମାନେ ଜଣେ
ତି ହିଁ ଗାଇଡ ଆମ ବାହାର କିଏ ଆସନ୍ତିନି ଆମ ଭିତ ଥିରେ ହିଁ ଆମେ ଗାଇଡ କରିକି ଆମେ ଆମେ କରୁ।
ମାନେ ଭିଡ଼ିଓଟା ଆପଣ ଲଗେଇକି ନିଜ ନିଜେ କରନ୍ତି ସେଇୟା ତ?
ହଁ, ମାନେ ଆମ ଜୀବନ ଲାଇଫ ଆଗକୁ କେମିତି କଣ ହବ ସେ ବିଷୟରେ କିଛି ଗୋଟେ ଯାହାବି ଗୋଟେ ଅନଲାଇନ କଣ କହିବି ଅନଲାଇନ୍ ଅନଲାଇନ୍ ଅନଲାଇନ ରୁ କିଛି ବି ଭିଡିଓ ଆସିବ ସେଇଟା ବକ୍ସରେ ଲଗା ହବ ସେ ଯାହା ଯାହା କହିବ ସେଇଟା ଖାଲି ନିଜକୁ ଫିଲ୍ କରିବାର ଅଛି। ନାଇଁ ଧ୍ୟାନ ରେ ବସିକି ଫିଲ୍ କରିବାର ଅଛି।
ଓ ମାନେ ଆଖି ପାଖି ବନ୍ଦ କରିକିନାଁ।
ହଁ ଆଖି ବନ୍ଦ କରିକି ଫିଲ୍ କରିବାର ଅଛି ତମ ଜୀବନରେ ତମେ କଣ କଣ ଚାହୁଁଛ? ଆଗକୁ ତମେ କଣ ହେବାକୁ ଚାହୁଁଛ ଯାହାବି ତମର ସ୍ୱପ୍ନ ଅଛି ସେଇ ବିଷୟରେ
ଓ ହୋ ତ ଆପଣ ତାହେଲେ ସେ ଭିଡ଼ିଓରେ ଗୋଟେ ମାନେ ଯୋଉ ମାନେ ଶବ୍ଦ ଗୋଟେ ଲଗାନ୍ତି। ଯାହାକି ଟିକେ ମାନେ ଧୀରେ ଧୀରେ ସେଇ ଶବ୍ଦ ଚାଲୁଥାଏ। ଯୋଉଥିପାଇଁ ମାନେ ଆପଣଙ୍କ ମସ୍ତିଷ୍କ ସ୍ଥିର ହୁଏ ସେୟା ନା ହଁ ତା ଫଳତ ଆପ ଆପଣ ଧ୍ୟାନ-ଧ୍ୟାନ କରନ୍ତି ଓ ଭାବନ୍ତି ଯେ ଆମ ଭବିଷ୍ୟତରେ ଆମକୁ କଣ କରିବାର ଅଛି। ତ ଲକ୍ଷ୍ୟ କଣ? ଭବିଷ୍ୟତ ଲକ୍ଷ୍ୟ କଣ?
ହଁ ଭବିଷ୍ୟତ ର ଲକ୍ଷ୍ୟ କଣ ରଖିଥିବେ ସେଇଟାକୁ ନେଇ ଭାବି ମାନେ ଭାବୁଛୁ
ବୁଝିପାରିଲି ତ ଆପଣ କିଛି ଯୋଜନା କରିଥିବେ ମୋତେ ଯାହା ଲାଗୁଛି। ତ ସେ ଯଦିନ ଆପଣ ଭାବୁଥିବେ, ତା ନା ହଁ, ହ, ବୁ ଠିକ୍-ଠିକ୍ ଆରେ ମୁଁ ବୁଝିପାରୁଛି। ତ ଏବେ ମୁଁ ବୁଝିପାରିଲି, ଧ୍ୟାନ କେମିତି କରାହବ? ବହୁତ-ବହୁତ ଧନ୍ୟବାଦ! ଆପଣ ମୋତେ ଧ୍ୟାନ ଶିଖେଇବା ପାଇଁ। ତ ମୁଁ ଖାଲି-ଇ ଯେତେବେଳେ ଧ୍ୟାନ କରେ, ମୁଁ ଖାଲି ବସି ପଡ଼େ ଓଁ କହିକିନା। କିନ୍ତୁ, ମୁଁ ଏବେ ଜାଣିଲି।
ହଁ, ସେଇ ସେଇଟା ବି କରିବା ଦରକାର! ଆପଣ ଯୋଉଟା କହୁଛନ୍ତି, ଫାଷ୍ ସେଇଟା କରାହୁଏ। ସେଇଟା କଲା-ଆ ସରିଲା ପ୍ ପରେ ଷ୍ଟାର୍ଟ, ମାନେ ଆରମ୍ଭ କରାହୁଏ।
ହଁ, ବୁଝିପାରିଲି, ବୁଝିପାରିଲି। ବୋଧେ, ଆପଣ ବୋଧେ! ଇଂରାଜୀ ବି ଇଂରାଜୀ-ଇ ଛୁଆ ବୋଧେ, ବହୁତ ଟିକେ ଇଂରେଜୀ କହୁଛନ୍ତି, ମତ ତ ଏତେ ବୁଝା ପଡ଼େନି।
ତ କଣ କହୁଥିଲି? ତ ସେମିତି ତାହେଲେ ଯୋଗ କରାଯାଏ। ତାହେଲେ ମୁଁ ଏବେ ଏମିତି ହିଁ କରିବି, ପ୍ରଥମେ ମୁଁ ଓଙ୍ଗ୍ କହିବି। ତା'ପରେ ମୋ ଜୀବନ ଲକ୍ଷ୍ୟ ଯାହା ଥିବ, ତାହାକୁ ମୁଁ ଭାବିକି ମୁଁ ଧ୍ୟାନ କରିବି। ସେଇଆ ତ?
ଠିକ୍ ଅଛି ଏଇଟା ତ ବହୁତ ବଢିଆ କଥା। ଯଦି ଆପଣ ନିଜେ କରିବେ, ମୁଁ କହିବା ଦ୍ଵାରା ଯଦି ଆପ୍ ଆପଣ କରିବେ, ତା ତ ବହୁତ ଭଲ କଥା।
ସେଆ, ସେଆ, ଆପଣ ହଉଛନ୍ତି ମୋର ପ୍ରଥମ ଗୁରୁ। ଯିଏକି ମାନେ ଧ୍ୟାନ ଶିଖେଇଛନ୍ତି। ଯଦି ମୁଁ ଏଥିରେ ମାନେ ଭଲ କରିବି! ତାହେଲେ ମୁଁ ଆପଣଙ୍କ ଶ୍ରେୟ ନିଶ୍ଚୟ ଦେବି।
ଧନ୍ୟ-ଅ-ଅ-ଅ-ବାଦ।
ସେଆ, ସେଆ, ତାହେଲେ, ଆପଣ ତାହେଲେ କରନ୍ତି, ତାହେଲେ ଆପଣ ସବୁଦିନ କରନ୍ତି, ତାହେଲେ ନାଇଁ?
ହଁ, ସବୁଦିନ ନୁହେଁ, ମାନେ ସବୁବେଳେ ସମୟ ମିଳେନି। ଯୋଉ ଦିନ ସମୟ ମିଳେ, ସେଦିନ କରେ। ଆଉ, ଯଉଦିନ ସମୟ ମିଳିନି, ସେଦିନ କରେନି।
ଓହୋ! ଯେବେ ଯେବେ ମିଳେ, ସେବେଳେ ଆପଣ କରନ୍ତି, ତାଲେ ନାଇଁ କି? ମାନେ ଆପଣ ଚେଷ୍ଟା କରନ୍ତି, ଆପଣ ସମୟ ମିଳୁ। ଆଉ, ଆପଣ ହଁ କରନ୍ତି। କିନ୍ତୁ ସମୟର ଅଭାବ
ଚେଷ୍ଟା କରେ ଯେ ମତେ ସମୟ ମିଳୁ, ମୁଁ କରିବି ବୋଲି। ମଣିଷ ମାତ୍ ମାନେ, ସମସ୍ତଙ୍କୁ କରିବା ବି ଦରକାର ସେଇଟା। ନିଜ ଜୀବନ ପାଇଁ ମାନେ, ନିଜର କିଛି ସ୍ୱପ୍ନ ପାଇଁ ବି। ଆଉ ନି